ହଁ। ତମକୁ ମୁଁ କେତେ କଲ୍ କଲି ସେପଟେ ତମେ ଆଉ ଉଠିଲନି କଟିଗଲା ଆଉ କାହିଁ କଲ୍ କଲା ବେଳକୁ ହଉ ହଉ ଛାଡ଼ ତମେ କଣ କରୁଥିଲ ଆସିଲ ଆଉ।
ହଁ ଏବେ ଆସିଲି।
ହଁ ହଁ ଆଉ ଧୂପ ଫୁପ ଦେଇ ସାରିଲଣି?
ହଁ ସେଇଆ ପା ସେ ଧୂପ ଦେଇକି ଲୁଗା ରା ଟିକେ ଭାଙ୍ଗିଦେଲେ ହେଠୁ ଉପରକୁ ଆସ ଡାଟା ଅଫ୍ ଥିଲା ବୋଧେ ଆପଣ କରିଥିବେ ଆ
ସେଇୟା ବୋଧେ କରିଛି କଟିନି ଆଉ ତାପରେ କଣ କହୁଥିଲି ନା। ଆଉ ଘରେ ଏବେ କେହି ଆଉ ଟିଫନ୍ ଫିପିନ୍ ଖାଇବେନି।
ହଁ ଏବେ ସମସ୍ତେ ଖାଇସାରିଲେଣି ଅଲରେଡ଼ି।
ଟିଫିନ୍ କଂପ୍ଲି
କମ୍ ହଁ ସେ ଯୋଉ ଚା ସହିତ ଟିକେ ବିସ୍
ହଁ ହଁ ହଁ ନର୍ମାଲ ତ ସେଇୟା ଆଉ ହଁ।
ଆପଣ ଖାଇଛନ୍ତି।
ହଁ ମୁଁ ଧୂପ ଦେମି ମୁଁ ସନ୍ଧ୍ୟାବେଳେ ଟିକେ ଖାଏନି ସନ୍ଧ୍ୟାବେଳେ ଖାଇଲେ ମତେ ଟିକେ। ମାନେ ଭଲ ଲାଗିବନି ଆଉ ରାତିରେ ଖାଇବାକୁ ଟିକେ ଗ୍ୟାପ୍ ଦେଲେ ଭଲ ଲାଗିବ।
ହଁ ହଁ ସେଇଟା ବି ସତ କଥା।
ହଁ ଚାହା ତ ମୁଁ ଏମିତି ବି ପିଏନି ଆଉ ଗୋଟେ କଥା ହେଲା ଚାହ କହନ୍ତି ମୁଁ ଜାଣିନି ସତ କି ମିଛ ମୁଁ ତ ପିଏନି ଛୁଆ ବେଳୁ। ଅ କିନ୍ତୁ ଚାହା ପିଇଲେ କହନ୍ତି ସ୍କିନ୍ ଟା ଶୀଘ୍ର ଖରାପ ହେଇଯିବ।
ହଁ ସେୟା କୁହନ୍ତି କିନ୍ତୁ ମୁଁ ବି ସେରା ଘରେ ବି ଶୁଣିଛି।
ତମେ ପିଅ ଚା?
ମୁଁ ମାନେ ପିଏନି କିନ୍ତୁ ଏମିତି ନ୍ତୁ ନର୍ମାଲି କଣ ପକେଇକି ଖାଇଦିଏ ହେଲା କିନ୍ତୁ ଏ ବେ ଏ ଯୋଉ ଆଫଟର ମ୍ୟାରେଜ ମୋ ଯ ହଜବ୍ୟାଣ୍ଡ ପାଟି କରୁଛନ୍ତି କି ନାହିଁ ପିଇନି ସେବୁବେଳେ ଭଲ ନୁହଁ ତାପରେ ଏବେ ଯୁ ଯାଇଥିଲି
ଅହ
ମେଡିକାଲ ଯାଇଥିଲି ସେଟା ସ୍କିିନ ତ ଯାହା ଖରାପ ହବ ତାପରେ ଗୋଟେ ବେବି କନସିଭ୍ କରିବା ପାଇଁ ପେଟଟା ସବୁବେଳେ ଗରମ ରହିଲେ ଭଲ ନୁହେଁ ସେଇଥିପାଇଁ
ଆଉ ସବୁବେଳେ ତମେ ତ ଏବେ କନସିଭ୍ କରିବ ତମକୁ ଭଲ ଭଲ କଥା କହିଦଉଛି। ଯେତେ ଆଲମଣ୍ଡ ଅଖରୋଟ ଆଉ ତମେ କାଜୁ ଛିସମିସ୍ ଆଉ ତମର ଯୋଉ କେଶର କ୍ଷୀରରେ ପକେ କ୍ଷୀର ପିଅନା
ହଁ
କେଶର ପକେଇକି କ୍ଷୀର ପିଇବ। ତ ଛୁଆ ଟିକେ ମାନେ ମାନେ ଅଖରୋଟ ଟା ଖାଇଲେ କଣ ଆଲମଣ୍ଡ ଆଉ ଅଖରୋଟ ଟା ଯୋଉ ବାଦାମ ପିସ୍ତା ବାଦାମ ନା କଣ କହନ୍ତି ତାକୁ ଓଡିଆରେ
ହଁ
ହେଲା ତ ସେଇଟା ଖାଇଲେ କଣ ନା ତମେ ଛୁଆ ବହୁତ ବ୍ରେ ନି ହୁଅନ୍ତି ବୁଝିପାରିଲ ସେଟା ଖାଇଲେ ଆଉ କାଜୁ ଆଉ ଏଇ ଯୋଉ କେଶର ଫେସର ଖାଇଲେ କହନ୍ତି ଗୋରା ଟିକେ ହୁଅନ୍ତି। ଏସବୁ ମୁଁ ଯାହା ପଢିଛି କହୁଛି କାରଣ ମୋ ଟାଇମ୍ ରେ ତ ଏଗୁଡା କେହି କହିବାକୁ ନଥିଲେ କିନ୍ତୁ ମୋ ଭଉଣୀ ମୋର ଗୋଟେ ସାନ ଭଉଣୀ ଅଛି।
ହଁ
ସିଏ ମାନେ ସେ ଏଇ ସବୁ ଗୁଡା ତ କହିଥିଲି ସେ ଖାଇବାରେ କେବେ ବି ମାନେ ଢିଲା ଦେଇନି ଆଁ ତ ଛୁଆ ଟା ଏତେ ଚାଲାକ ହେଇଛି ସୁନ୍ଦରୀ ବି ହେଇଛି ଝିଅଟା ହେଇଛି ତାର। ହେଲାଣି ତିନି ବର୍ଷ ଏବେ ମୁଁ ଯାଉଚି ପ୍ଲେ ସ୍କୁଲ ଯାଉଛି ବୁ ଦ୍ଧି ମାନେ ମୋ ପୁଅର ଯେତିକି ବୁଦ୍ଧି ନ ହବ ତାର ସେତିକି ବୁଦ୍ଧି ନା ଛୋଟ ଛୁଆ ତ ସାଧାରଣତ କୁଲୁ କୁଲୁ ହେଇ କଥା କହନ୍ତି ମାନେ ବଡ ଲୋକଙ୍କ ବୁଢୀ ଖେଣ୍ଟି ଭଳିଆ କଥା ତ ତେଣୁ ଖାଇବା ଟା ବହୁତ ଇମ୍ପୋର୍ଟାଣ୍ଟ ଯେ ତେ ଫ୍ରୁଟସ୍ ଖାଇବ ଯେତେ ଭଲ ବେଶି ଅଏଲି କି ଚାଇନିସ୍ ଫୁଡ ବିଲକୁଲ ଖାଇବନି। ଚାଇନିସ୍ ତ ହଁ କେ କେତେବେଳେ ଧର ଇଚ୍ଛା ହେଲା ଖାଇଦବ ନହେଲେ ଲାଳ ଫାଳ ବୋହିକି ସେ ପୁଣି ଆଉ ଗୋଟେ ଏପିସୋଡ ହେଇଯିବ ତେଣୁ କରି ସେଇଟା ସେଇଟାକୁ ଆଭଓଏଡ୍ କରିବ ଆଉ ବାକି ତମେ ଫଳ ଯେତେ ହେଲ୍ଦି ଜିନିଷ ଜୁସ୍ ଫୁସ୍ ଯେତେ ଖାଇବ ବିଟ୍ ବିଟ୍ ଫିଟ୍ ଖାଅ ନା ନାଇଁ
ହଁ ଖାଏ
ହଁ ଅଁଳା ଗାଜର ବିଟ୍ ହଳଦୀ ଆକୁ ସକାଳୁ ନାଇଁ ତମେ ଆକ୍ଚୁଲି ଏଗୁଡା ହେଲ କନ୍‌ସିଭ୍ ହେଲା ପରେ ଡକ୍ଟର ସହିତ କନସଲ୍ କରିବ। କିନ୍ତୁ ଯଦି କନସିଭ୍ ହେଇଛି କି ହଁ। ହେଇନି ତମେ ଏଇଟା ପିଇଲେ କଣ ତମ ସ୍କିନ୍ ଟା ପ୍ୟୁରିଫାଏ ହବ। ମାନେ ଅଁଳା ଖଣ୍ଡି ଦି ତା ଅଁଳା ଖଣ୍ଡେ ଗାଜର ଓ ଖଣ୍ଡେ ବିଟ୍ ହଳଦୀ। ଅଦା ଟିକେ ନା ଗ୍ୟାସ୍ ହବ ଆଉ ଯୋଉ ସ୍ତ୍ରୀ ଲୋକର ଦେଖୁନ କା କଳା କଳା ଆସିଯାଏ ଧବା ମାନେ ଗାଲରେ କଳା କଳା ଦାଗ ଆସିଯାଏ ଏଜ୍ ରେ ତ ଏଗୁଡା ଦେଖିବ ହଳଦୀ ଟା ଆମର ହାତରେ ଲାଗିଲେ କଣ ଛାଡେନି ନା
ହଁ।
ଦେଖିଛ ନା ହଳଦୀ ଟା କେତେ ଦିନ୍ କେତେ ସମୟ ଯାଏଁ ରହେ ହାତରେ ତ ସେଇଟା ଆମ ଭି ଭିତୁରୁକୁ ଗଲେ ଉପୁରୁ ଲଗେଇବା ଅଲଗା ବୁଝିପାରୁଛ ନାଇଁ ଆମର ଇଣ୍ଟରନାଲି ଗଲେ ପେଟକୁ
ସେଇଟା ଆମ ସ୍କିନ୍ କୁ ବହୁତ୍ ଆହୁରି ତମେ ଯେତିକି କଲର୍ ଅଛ ମୁଁ ଜାଣିଛି ଗୋରା କିି କଣ? ତମେ ଯେତିକି କଲର୍ ଅଛ ଦେଖିବ କଲର୍ ମନୁକୁ ଆହୁରି ଫିଟିବ ସ୍କିନ୍ ର ଗ୍ଲୋ ରହିବ। ଗୁଆଘିଅ ଖାଅ?
ନାଆ ମୁଁ
ଖାଅନି
ନା ଆମ ଘରେ ସେଟା ହୁଏ ଆମର ବି ତିନିଟା ଗାଈ ସେଟା ଯୋଉ ସରର ରଖି ରଖି ସପ୍ତାହେ ଦି ସପ୍ତାହେରେ ଥରେ ଥରେ ବାଟିକି ଯୋଉ କରନ୍ତି ବୋଉ କରେ କିନ୍ତୁ ମୁଁ ସେଗୁଡା ଖାଏନି କେବଳ ଦୀପ ଯେତେବେଳେ ଜାଳେ କେବଳ ସେତେବେଳେ ଗୁଆଘିଅ ହାତ ହୁଏ। ସେତିକି ଖାଇକିନା ପୋଛିହେଇପଡ଼ିବି।
ଓହୋ ତାହେଲେ ତମକୁ ଭଲ ଲାଗେନି ନହେଲେ ସେଇଟା ବି ଭଲ ଯେ ମତେ ମାନେ କଣ କଲେ ସ୍କିନ୍ ର ଗ୍ଲୋ ଟା ରହେ।
ହଁ ହଁ ଯୋଉ ଘି ଘିଅ ଖାଇଲେ?
ହଁ ମାନେ କଣ କି ତା ଦେହରେ ଯୋଉ ତେଲ ଅଂଶ ଟା ଦେଖ ଜଣଙ୍କ ଜଣଙ୍କ ସ୍କିନ୍ କଳା ହୁଅନ୍ତୁ କିନ୍ତୁ ତାଙ୍କୁ ଚକଚକ୍ ଚକ୍ ଚକ୍ ଫେସ୍ ଟା କରୁଥିବ।
ହଁ ଗ୍ଲୋ ଗ୍ଲୋଇଂ ଗ୍ଲୋଇଂ ଥିବ।
ହଁ ତମେ ଦେଖ ସେମାନେ ମାଛ ଚିକେନ୍ ଏଗୁଡା ସବୁ ଯେତେ ମାମ କଣ କହିଲୁ ତେଲିଆ ଖାଦ୍ୟ ଗୁଡା ଖାଇବେ ତ ସ୍କିିନ୍ ର ଗ୍ଲୋ ଟା ସେତେ ରହିବ ଯେତ୍ ଯେତେ ଡାଏଟ୍ କରିବ ଧର ଯୋଉମାନେ ଡାଏଟ୍ କରୁଛନ୍ତି ତାଙ୍କ ସ୍କିନ୍ ଭଲ ଥିବ କିନ୍ତୁ ଡାଏଟ୍ କରିବା ଦ୍ଵାରା କଣ ଆମେ ଅଏଲି ଅଂଶଟା ଆମେ କଣ କର ମାନେ ଡାଇଟ୍ ରୁ ଫଟ।
ଫଟ ହଁ ତା ପରେ ରୃକ୍ଷ ରୃକ୍ଷ ଟିକେ ହେଇଯାଏ ଆଉ
ହଁ ସ୍କିନ୍ ପୁରା ଖରାପ୍ ହୁଏ। ତେଣୁ ତାକୁ ମେଣ୍ଟେନ୍ କଲେ ସିଏ ଠିକ୍ ରହିବ ତମେ ତ ଖାଉନ ଛାଡ ସେଏ କହିଲେ ଯାହା ଆଲମଣ୍ଡ ଫାଲମଣ୍ଡ ଏଇଗୁଡା
ଯେମିତି କହନ୍ତି ଘରେ ଯେହେତୁ ତିଆରି ହଉଛି ସେଟା ଅରିଜିନାଲ୍ ଜିନିଷ କିନ୍ତୁ ହେଲେ ମୁଁ ଖାଏନି
ହୁଁ ହୁ ହ ସେଇଟା କିନ୍ତୁ ମୁଁ କିନ୍ତୁ କଣ କରେ ନା ସଖାଳୁ ଟିକେ ଉଷୁମ ପାଣି ରେ ଗୋଟେ ଚାମଚ୍ ଘିଅ ପକେଇ ତାକୁ ପିଇଦିଏ
ହଁ ଭଲ ସେ ଯଦି ଆପଣ ଯଦି ସେଟା ଖାଉଚନ୍ତି ତାହେଲେ ଖାଇଲେ ଅସୁବିଧା କଣ?
ସ୍କିନ୍ ସ୍କିନ୍ ଭଲ ରହେ ଭଲ ରହିବ ବୋଲି ଆଉ ଅଁଳା ଗାଜର ଯୋଉ ସେଇଟା ଖାଅ। ନିଜେ ଖାଅ ହଜବେଣ୍ଡକୁ ବି ଦିଅ।
ମାନେ ଏଇଟା କଅଁ କହିଲ ବହୁତ୍ ବେନିଫିଟ୍ ଦେହ ପାଇଁ ଆଉ ତାକୁ ମା ବି ଦେଖିବ ତମେ ଗୁଗୁଲ୍ ରେ ମାରିଦବ ତାର ବେନିଫିଟ୍ ବି କେତେ ଆସୁଥିବ ଅଁଳା କାହିଁକି ଖାଆନ୍ତି ଗାଜର୍ ବିଟ୍ ଏଇଟା କଣ କି ଆୟୁର୍ବେଦିକ୍ ଜିନିଷ ଟା ଯୋଉଟା କି ଭଲ ରହେ ସ୍କିନ୍ ଭଲ ରହେ। ଆଉ ଯେହେତୁ ତମେ କନସିପ୍ କରିବ ତେଣୁ ଏବେଠୁ ଟିକେ ଖାଇବା ଫାଇବା ପ୍ର ଧ୍ୟାନ୍ ଯେତେ ପି ହ-ଅ-ଅ ହ ସେତେ ଭଲ ରହିବ ଭଲ ଖାଇବ ଭଲ ଚିନ୍ତା କରିବ ଭଲ ଜିନିଷ ପଢିବ ଆଉ ନେଗେଟିଭିଟି ମନରେ କେବେ ବି ଆଣିବନି।
ହଁ ସେଇୟା। ମୋ ମୋ ହଜବେଣ୍ଡ ସେଟା ଯୋଉ ମୁଁ ଯୋଉ ସବୁବେଳେ ଟିକେ ଅଧିକ ମାନେ ମୁଁ ଟିକେ ଓଭର୍ ଥିଙ୍କିଙ୍ଗ ମଣିଷଟା। ହେଲା ମୁଁ ଟିକେ ଅଧିକ ମାନେ ଧର କଣ ଗୋଟେ ଅସୁବିଧା ହେଲା ଆଉ ମୁଁ ତା ଭିତରକୁ ଭିତରକୁ ଭିତରକୁ ବସିକି ଭାବେ। ହେ ସେ ମତେ ପାଠଟି କରନ୍ତି କଣ ସବୁବେଳେ ସୁବିଧା ସୁବିଧା ଭଲ ମନ୍ଦ ସମସ୍ ତମର ଲାଗି ରହିଛି ଆମର ବି ରହିଛି ଏଥିରେ ଅସୁବିଧା କଣ ଅଛି ଏଇ ତା ବୋଲି ତୁ ହେଟା ନା ସବୁବେଳେ ଭାବିବ ତମେ।
ସମସ୍ତଙ୍କର ଅଛି ମା ସେଟା ସମସ୍ତଙ୍କର ସେମିତି କେହି ଏମିତି ଦୁନିଆରେ ନାହାନ୍ତି କାହାର ନାହିଁ କାହାର କୋ କାହାର ପଇସାର ଅସୁବି ଧା କାହାର ହେଲ୍ ଥ ର ଅସୁବିଧା। ପଇସା ଅସୁବିଧା ମ୍ୟାନେଜ ଯାହାର ହେଲ୍ ଥ ଅସୁବିଧା ହଉଛି ନା ସେଟା ମ୍ୟାନେଜେବୁଲ୍ ନୁହଁ। କାହିଁ କହୁନ ହେଲ୍ ଥ ଖରାପ ଥରେ ହେଲା ମାନେ ଯୋଉ କ ଆଗରୁ ଆମେ ପଢ଼ିଛେ ନା ନାହିଁ ସ୍ୱାସ୍ ତ୍ୟ ହି ସମ୍ପଦ। କାହିଁ କହିଛି ସ୍ୱାସ୍ଥ୍ୟ ହି ସମ୍ପଦ ଯିଏ ଲେଖିଛି ଯିଏ କହିଛି। ତାର କିଛି ତ ସେ ଜାଣିଥିବ ମାନେ ସ୍ଵାସ୍ଥଠୁ ବଡ଼ ଜିନିଷ କିଛି ନାହିଁ ଆଜି ଆମର କିଛି ଖରାପ ହେଇଗଲା ନା ସ୍ୱାସ୍ଥ୍ୟ ତ ଆମେ ଉଁ ସ୍ଵାମୀ ଦି ଦିନ କରିବ ମା ବାପା ତିନି ଦିନ କରିବେ। କେହି ଲାଇଫ୍ ଟାଇମ୍ କରିବେନି। ବୁଝିପାରୁଛ ତେଣୁକରି ସେଇଟା ସେ
ଯାଆନ୍ତି କହିବେ ତମେ ଏତେ କାଇଁ ଭାବୁଛ ସୁବିଧା ଅସୁବିଧା ଭଲ ମନ୍ଦ ସମସ୍ ତମର ଲାଗି ରହିଛି ଆମର ବି ଲାଗି ରହିଛି ସେଇଟା ତମେ ଏତେ ବି ଭାବିବନି। ଧର ଆଜି କୋଉଠି କଣ ଟିକେ ଝଗଡ଼ା ହେଇଗଲା କି ଆଜି କୋଉଠି କଣ ଅସୁବିଧା ହେଇଗଲା।
ସେଇଟା ଓ ଆ ଅଛି ସବୁ ଜିନିଷର ଭଲ ଖରାପ ଦି ପାର୍ଶ୍ଵ ଅଛି ନା ନାଇଁ? ଆଜି ଖରାପ ଟା ଥିଲେ ତ ଆମେ ଜାଣିପାରିବା ଭଲ କଣ ବୋଲି।
ହଁ ସେ ସେବୁବେଳେ ମୋତେ ସେଇଟା ବୁଝାନ୍ତି କୁହନ୍ତି ତମେ ଏତେ ଭାବୁଛ କାହିଁକି ଏ ଏତେ କାହିଁ ଭାବୁଛ ଏତେ ଏତେ କାହିଁ ଭାବିକି ସେବୁବେଳେ ମନ ଦୁଃଖ କରୁଛ।
ହୁଁ ନାଇଁ ନାଇଁ ନାଇଁ କେବେ ବି ଡି ପ୍ରେସ ହବନି ଡିପ୍ରେସ ହେଲେ ତମେ ନିଜେ ନିଜେ ଏ ସ୍କିନ୍ ତ ଯିବ ମୁଁ ଗୋଟେ କଥା କହୁଛି କି ଦେଖ ଯେତେ ବି ଯିଏ ହଉ ମୁଁ କହୁଛି ସ୍କିନ୍ ପାଇଁ ଏତେ କାହିଁ କହୁଛି ହେଲ୍ ଥ ପାଇଁ କହୁଛି ଆଜି ତମେ ଯେତେ ପର୍ଯ୍ୟନ୍ତ ଭଲ ଦେଖାଯିବ ନା ଅଛନ୍ତି କିଛିଟା ସ୍ଵାମୀ ଅଛନ୍ତି ମୁଁ ମନା କରୁନି ଯୋଉମାନେ କି ଅସୁନ୍ଦର ହେଲେ ବି ସ୍ଵାମୀ ସ୍ତ୍ରୀ କି ଭଲ ପାଉଛନ୍ତି କିନ୍ତୁ ହୁଁ ଟେନ୍ ପର୍ସେଣ୍ଟ କିନ୍ତୁ ନାଇନ୍ ଟି ସୁ କୋଉଠି ଗୋଟେ ଭଲ ଝିଅ ଦେଖିଲେ ଆଗ ସେଇଠି ଅନେଇବେ। ସତ ନା ନାଇଁ? ଆମେ କାହିଁକି ଆମେ କାହିଁକି ସେମିତି ନ ରହିବା।
ହଁ ସେଟା ମୋ ଝିଆରୀ ଗୋଟେ ଅଛି ସେମାନେେ ଆମେ ସେମ୍ ଏଜ୍। ସେ ଲ୍ ମାନେ ମୋର ଝିଆରି ହବ କିନ୍ତୁ ଆମେ ସେମ୍ ଏଜ୍ ସେ ମତେ ସେଇଟା ସବୁବେଳେ ବୁଝାଏ। ନିଜେ ଯେତେ ଆକ୍ଟିଭ୍ ରହିବୁ ନି ଯେ ଯେତେ ଫିଟ୍ ରହିବୁ ସେତି ଭଲ ଆଉ ତୁ ଟିକେ ଲଗେଇବୁ ଭଲ ଲଗେଇବୁ ଟି କେ ଭଲ ପିନ୍ଧିବୁ ଟିକେ ଭଲ ଖାଇବୁ। ଆଉ ସବୁବେଳେ ମାନେ ରିପ୍ରେଜେଣ୍ଟେଟିଭ୍ ରଖିବୁ ନିଜକୁ ଅନ୍ୟମାନଙ୍କ ଆଗରେ।
ସେଟା ଠିକ୍ ନା ଆଉ ନହେଲେ ଉଁମ୍ ତମେ ଆଜିକାଲିକା ଦୁନିଆରେ ତମେ ନିଜୁକୁ ଯେତିକି ଖୁସି ରଖିବ ନିଜେ କେହି ତମକୁ ଖୁସି ରଖିପାରିବେନି।
ରଖିପାରିବେନି।
କାହିଁକି କହୁନ ତମେ ଆମେ ଜାଣିଛେ ନା ଆମ ତମୁ କୁ କୋଉ ଜିନିଷ ଟା ଖୁସି ଲାଗିବ। ଆଜି ମୁଁ ମତେ କୁ ମୁଁ କହୁଛି ମୋର ଗୋଟେ ଏଗ୍ଜାମ୍ ଦଉଛି ମତେ ଡ୍ରେସ୍ କିଣିବା ପିନ୍ଧିବା ଶାଢ଼ୀ ଡ୍ରେସ ଏଉଡ଼ା କି ମାର୍କେଟିଂ ଏଉଡ଼ା ମତେ ଭାରି ଖୁ ସିି।
ଖୁସି ଲାଗେ ଆପଣଙ୍କୁ?
ହଁ ହଁ ମୋତେ ଭାରି ଖୁସି କିଣିବି। ପିନ୍ଧିବି ବୁଲିବି ମାନେ ବୁଲିବା ଯେତେ ନାଇଁ ମୁଁ ଖାଲି ଯିବି ମାର୍କେଟରେ ନୂଆ ନୂଆ ଦେଖିବି ପିନ୍ଧିବି ବୁଲି ମାନେ ବୁଲ ନାଇଁ ମାନେ
କିଏବେ କିଣିବା ଟିକେ ଆଉ
କିଣା କିିଣି କରି ମୁଁ ରଖିନି ସେ ଦେଖିବେ ସମସ୍ତେ ଭଲ ଲାଗୁଛି ମାନେ ଏଇଟା ମୋର ଇଏ ମତ ବୁଲିବାକୁ ବି ନ ନିଅ ଚଳିବ। କିନ୍ତୁ ମତେ ଯାହାହେଲେ ସପିଙ୍ଗ ଟିକେ କରିବା ଦରକାର। ତ ଏଇଟା କଣ ମୋର ଖୁସି ସେଇ ଖୁସି ଟା ମୁଁ ନିଜେ ନିଜେ କଣ କରେ ପଇସା ହେଲେ ମୁଁ ଯେହେତୁ ଗୋଟେ
ଆପଣ ହଁ ଯାହା ହେଲେ ତ କିଛି ଗୋଟେ କରୁଛନ୍ତି।
ମୁଁ ହଁ ମୁଁ ଯାହା ହେଲେ ମୋ ହାତକୁ ଦିଇ ପଇସା ଆସିଲେ ମୁଁ ସେଇୟା କରେ। କାରଣ ମୁଁ ନିଜକୁ ନିଜେ ଖୁସି ରଖେ ଆଉ ଯଦି ମୁଁ ତାକୁ ଧରିକି ବସିବି। ମତେ କିଏ କିଣେଇବ ମତେ ଇଏ କର ସେମି ତ କେହି ବି ନାହିଁ ସେଇ ବର୍ଷକୁ ଅନେଇ ଥାଉ ସାବିତ୍ରୀ। ସେଇ ଅନେଇତ ପୂଜା ନା ନାଇଁ। ମୋର ମନ ଯେତେବେଳେ ହେଲା ହେ ଦେ କି ପିନ୍ଧିିବି ମତେ ତ ଖୁସି। ତେଣୁ ନିଜକୁ ଖୁସି ରଖିଲେ ଦେଖିବ ଇଣ୍ଟରନାଲି ତମେ ନିଜକୁ ନିଜେ ସୁନ୍ଦର ଲାଗିବ। ନିଜେ ହେଲ୍ଥ ଠିକ ରଖିବ ନିଜେ ଖାଇବା ନିଜେ ଇଏ ତମେ ଦେଖିବ ବାହାରକୁ ଗଲା ବେଳକୁ ଗୋଟେ ଶାଢୀ ଟେ ପିନ୍ଧ ଗୋଟେ ଡ୍ରେସ ଟେ ପିନ୍ଧ ନିଜକୁ ଭଲ ଦେଖା ଯାଉଥିବ କି ନାଇଁ ମୁଁ ଫିଟ ଟ ଅଛି। ମୁଁ ଦେହ ମାନେ ମୁଁ ଫିଟରେ ଅଛି ମୁଁ ଦେଖା ବି ଯାଉଛି ଭଲ କନଫିଡେନ୍ସ ଆସିବ। ବୁଝିପାରୁଛ ହଁ। ହଁ ନିଜର କନଫିଡେନ୍ସ କୋଉଠି ବି କଥା ହେଲେ ବି ତମକୁ କନଫିଡେନ୍ସ ଫିଲ୍ ହବ। ଗୋଟେ ଦମ ଥିବ ତମ କଥାରେ ଆଉ ତମେ ଆମେ ଯଦି ନିଜେ ଧଇଁ ମୟା ହେଇ କି ଯିବା କୋଉ ଜାଗାକୁ ଲୋକ ଆମକୁ ପଚାରିବେ
ନା ସେଟା ପଛରେ ପକେଇ ଦେବେ।
ଏଇ ଏଇଟା କଣ ଏମତି ଦେଖା ହଉଛି ତମ ପାଖରେ ଯେତେ ପଇସା ଥାଉ ଯେତେ ଯାହା ଥାଉ କେହି ମାନିବେନି। ଆଉ ତମେ ପାଖ ଟଙ୍କାଟେ ପକେଟରେ ନଥାଉ କିନ୍ତୁ ପିନ୍ଧିକି ଯାଇଛ ସୁଟ ବୁଟ ଏ ହେ ଥିଲା ବାଲା। କହିବେ ନା ନାଇଁ ହୁଁ ହୁଁ ତେଣୁ ଏଇଟା ଦୁନିଆ ଏଇ ଟାକୁ ହିଁ ଗ୍ରହଣ କରୁଛି କି କାହାର ବୁଦ୍ଧି କି ଆଗ ଦେଖୁନି ଆଗ ପିନ୍ଧା ଦେଖୁଛି କଣ ପିନ୍ଧିଚି ରେ କଣ କେମିତି ରେ କଥାବାର୍ତ୍ତା କେମିତିରେ ତାର? ସେଇଟା ଦେଖୁଛନ୍ତି। ସବୁବେଳେ ଅପ୍ ଟୁ ଡେଟ୍ ରହିବ ପାଠ ପଢ଼ା ଆମ ଦେଖ ଏବେ ପଢା ସିନା ସରିଛି ଏବେ ତ ସୋସିଆଲ ମିଡିଆ କେତେ ଫାଷ୍ଟ ହେଲାଣି। ସବୁ ଜିନିଷ ଆମେ କେତେ ଶୀଘ୍ର ଶୀଘ୍ର ଜାଣୁଛେ। ତେଣୁ ସବୁ ଜିନିଷ ପ୍ରତି ନଲେଜ ରଖିବ ଦେଖ ତମର ଆଗକୁ ଛୁଆଟେ ହବ। ତମେ ତ କିଛି ନଲେଜ ଥିବ ତ ତାକୁ ଦବ ସବୁବେଳେ ଆଉ ଗୋଟେ ମେନ୍ କଥା ସବୁବେଳେ କିଛି ମନ୍ତ୍ର କିଛି ଇଏ ପାଖରେ ଲଖ ଫୋନରେ ରଖିକି ଶୁଣି ଶୁଣିବ। ସେଇଟା ବହୁତ ବେନିଫିଟ ଯେତବେଳେ ହବ ବୁଝିପାରିଲ ନାଁ ନାଇ? ହଁ ସେଟା ସବୁବେଳେ ଶୁଣୁଥିବ କେତେବେଳେ କେମିତି ରାତିରେ ହଉ ସକାଳେ ହଉ। ତ ସେଇଟା କଣ କି ମାନେ ଅଲଟିମେଟ ସେଟା ଗୋଟେ ମାନେ ଆମର ଦେହର ଗୋଟେ ଭାଇବ୍ରେସନ